ହାଲୋ। ହଁ।
କମ୍ କଣ କରୁଚୁ ହୁଁ।
ହଁ ଏ ନାଇଁଥିଲୁ। ବସିଥିଲି।
ଓ ହୋ।
ହୁଁ ଏବେ ଜଷ୍ଟ ଖାଇକି ଆଇଲି ଆଉ ଖାଇକି ଆଇଲି।
ହଁ ହଁ ହଁ।
କଣ ଖାଇଲ ଖାଇ ସାରିଲାଣିି।
ହଁ ହଁ ମୁଁ ଏଇ ଭାତ ଡାଲି କୋବି କୋବି ଆଳୁ ଭଜା ଆଉ ଗୋଟେ ସାଲଡ କାକୁଡି ଆମ୍ବ ଆଉ।
ହୁଁ ହୁଁ ଭଲ। ଭାତ ଡାଲି ସୋୟାବିନ୍ ପୋଟଳ ଆଳୁ କଷା ପାମ୍ପଡ଼ ଆଉ ଆମ୍ବ।
ହୁଁ। ଏଟା ଆମ୍ବ ସିଜିନ ଟା । ହଁ।
ହୁଁ ଆଉ ସକାଳେ କଣ ଖାଇଥିଲ?
ମୁଁ ସେଇ ପୋଡ଼ପିଠା ଖାଇଥିଲି।
ଆଛା ଆଛା। ମୁଁ କିଛି ଖାଇନି ମୁଁ ଗୋଟେ ବେଳେ ଉଠିଲି।
ଓହୋ। ହୁଁ ହୁଁ।
ଉଠିଥିଲି ମୋର ଏଗଜାମ ଥିଲା ମୋର ସ ଟାରୁ ନଅଟା ଏଗଜାମ ଦେଇକିନା ବ୍ରଶ କରିକି ଶୋଇ ପଡିଥିଲି।
ଓହୋ। ରାତି ରେ ଲେଟ ନାଇଟ ରେ ଶୋଉଛ କି?
ହଁ ପଢୁଥିଲା ଆଉ।
ନା ନା
ହଉଁ। ମୋବାଇଲ।
ହଁ।
ଆମ ଘରେ ବି ତ ସେ ରହିବେ ମୁଁ ଯଦି ଖାଲି ମୋବାଇଲ ଦେଖିବି ଏବେ ପଳେଇ ଆସିଛି ତମ ଘରକୁ କହିକି ପଳେଇ ଆସିଲି। ସେଇଠି କାମ କରିବାକୁ ପଡୁଛି ଆଉ। ଘରେ ସମସ୍ତେ ଭଲ ଅଛନ୍ତି।
ହଁ ମୁଁ ବି ଆ ଆମରି ଘରେ ରହିଲେ ଫୋନ ଦେଖେ କାରଣ ୱାଇ ଗ ଫ ଡୋ ମୁଁ ସେପଟେ ଗଲେ ମୋର ଫାଇବ ଜୀ ଫୋନ୍ ଇଆଡ଼େ ଡେଟା ପଡ଼ୁଚି ତ ମୋର ସଙ୍ଗେ ସଙ୍ଗେ
ହୁଁ ହଁ। ହଁ। ହୁଁ ହୁଁ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି। ହୁଁ। ହୁଁ ହୁ। ହଁ ହଁ।
ମୁ ତମେ ବାହାରେ ରୁହ କି ମାନେ କ ଏବେ ପଢାପଢି ଚାଲିଛି ନା କଣ କର।
ହୁଁ ହଁ ପଢା ପଢି ଯାଉଛି।
ହଁ ହୁଁ।
ହଁ ମାମୁଁ ଘରେ ରୁହେ ମୁ।
ଓହୋ।
ହୁଁ। କଲେଜ ପାପ କହୁଡ ତ।
ହଁ ଆଉ ତମ ଘରଠୁ ମାମୁର ଡିଷ୍ଟାନ୍ସ ବି କମ୍ ନା କଣ?
ହଁ ସେଇଭଳିଆ ଆ । ବିଚ ସେ ମଝିରେ ରୁହେ ଆଉ।
ଓ ହୁଁ। ପ୍ରୋବଳମ ନା ଗରମ ରହୁଛି ହୁଁ ।
ଆଛି ଗରମ କାଲି ବର୍ଷା ହେଇଥିଲା ଛଡ଼େ।
କାଲି ମାନେ ମୋ ଶାଶୁ ଘରଠୁ ବାପ ଘର ଡିଷ୍ଟାନ୍ସ ହେଲା ଦଶ କିଲୋମିଟର ଦଶ ପନ୍ଦର ଭିତରେ। ଆମ ଘରଡେ ଏତେ ଜୋରେ ବାହ ବର୍ଷା ହେଲା ଯେ ମୁଁ ଆସି ପାରିଲିନି କିନ୍ତୁ ଏପଟେ ପାଞ୍ଚ ମିନିଟ ବର୍ଷା ହେଇକି ମାନେ ରହିଗଲା।
ଆମର ଏପଟେ ଆମର ଏପଟେ ଏତେ ବର୍ଷା ହେଲା ଗଛ ଭାଙ୍ଗି ଯାଇଛି। ହାଲୋ।
ମାମା ଓହୋ। ମାନେ ମୁଁ ଆଁ ଆସୁଥିଲି ଓହଲା କରିକି ଗାଡିରେ ଆସିପାରିଲିନି ଏତେ ବର୍ଷା ବର୍ଷା ଆସି ହେଲାଣି ଜମା ଏତେ ଜୋରେ ହୁଁ।
ସବୁ ଭୁବନେଶ୍ଵରରେ ପର ଦିନ ହେଇଥିଲା ଜୋରେ ବର୍ଷା ଗଛ ପଛ
ପ ଦିନ ହେଇଥିଲା। କାଲି ବି ହେଇଛି କାଲି ବି ସେଇ ଭଳିଆ ହେଇଛି।
କାଲି ବୋଧେ ମୁଁ ଚାରିଆଡେ ପ୍ରାୟ ବର୍ଷ ହେଇଛି।
ହଁ। ଯାହାରି ଆଡେ ବଷା ହେଇଛି ଏ ମାନେ ବର ମୁୁଣ୍ଡା ଗୋଟେ ବହୁତ କମ ହୁଏ।
ଆଚ୍ଛା
ଗୋଟେ ଗୋଟେ ଅଧିକ ଗୋଟେ ଗୋଟେ କମ ହଉଛି।
ହୁଁ।
ହଁ।
ଆଉ।
ଆଉ କ ମା କୁ
ସାଇଡ ରେ କାନ୍ଦୁଚି।
ନା ନା ମୁଁ ପଳେଇ ଆସିଛି ସାଙ୍ଗ ପାଖରୁ।
ମାନେ ତା ନାଁ କଣ?
ତା ନାଁ ଆରାଧ୍ୟା।
ଅଧ୍ୟା।
ଆରାଧ୍ୟା ଆରାଧ୍ୟା।
ଆରାଧ୍ୟା କେତେ ବର୍ଷ ତାକୁ।
ଉଅନ୍ ପଏଣ୍ଟ ଟୁ ମାନେ ତିନି ମାସ ବି ହେଇଗନି ଦି ମାସ।
ହୁଁ ହୁଁ କଥା କହିଲାଣି।
ମା ଡାକୁଚି ଖାଲି ବାବା ମାମା ଡାକୁଚି।
ଥା ଆଛା ଆଛା।
ହୁଁ ଆମ ଘରେ ଥିଲା ବେଳେ ମୁଁ କଥା ହେଇଯାଉଥିଲି ଆରାମସେ, ଏଇଠି ଟିକେ କାମ କରିକି କଥା ହେବାକୁ ପଡୁଛି, ଆଉ ସେଇଥିପାଇଁ ମୁଁ କହିଲି ବାରଟା ପରେ ହେଲେ ଫ୍ରି।
ତମର କେତେଟା ହେଇଗଲାଣି?
ମୋର ତିରିଶ ଟା ସରିଲାଣି କିନ୍ତୁ ୱାନ୍ ଏଇଟି ମିନିଟ ହେଇନି। ସେଥିପାଇଁ କିନ୍ତୁ ନେ ନେଟୱାର୍କ ପ୍ରୋ୍ଲେମ୍। ପାଇଁ ମୋର ରିଜେକ୍ଟ ହେଇଯାଇଛିା ମାନେ ଟିକେ କଲ ହେଇଥିବ କଟି ଯାଉଛି, ଏମିତି ହେଇକିନା ରିଜକ୍ଟ ହେଇଯାଉଥିଲା।
ହୁଁ।
ସେଥି ହିଁ କେତେ କଟି ଯାଇଛି।
ମୋର ହେଇନି ମୋର ଯେତିକି ହେଇଛି ମାନେ ନେ ମୋର ଥରେ ମୋର ଜାଦା ଏଇଥିରେ ହେଇନି ଟ୍ରାନ୍ସକ୍ରିପସନ୍ ସରିଲାଣି ମୋର।
କେତେଟା ଟ୍ରାନ୍ସକ୍ରିପସନ ଆସଛି କି?
ନାଇଁ ମୋର ଆସିଥିଲା, ଯୋଉ ପାସ୍ ଗଲା କୋଡିଏ ଟା ସେଟା କରିଥିଲି ମୋର ତିନିଟା ରିଜେକ୍ଟ ହେଇଥିଲା। ତାପରେ ଆଉ ତିନିଟା ଆସଛି। ମାନେ ତା ଟେଷ୍ଟ ପାସ୍ ହେଇଯା ହେଲା।
କେତେ ଟା ହେଲେ ପାସ୍ ହଉଛି କି?
ଟି ପନ୍ଦର ଉପରକୁ ବୋଧେ।
ହଁ ମୁଁ ମୋର ଫାଷ୍ଟ ହେ ରାତିରେ ମୁ ଲେଟ ନାଇଟ୍ରେ ଗଲା ବେଳକୁ ମୋର ଚଉଦଟା ହେଇଥିଲା ।ସେଥିପାଇଁ ବୋଧେ ରିଯେକ୍ଟ ହେଇଗଲା।
ହୁଁ ହୁଁ ବୁଝା।
ଥରେ ପୁ ଆଉ ଥରେ କରିଲି ଆଉ ଚାରି ଟା କିନ୍ତୁ ନୁହଁ। ମୋର ପୁରା କଟିଗଲା ସେଇଟା ଆଉ ହେଲାନି। ମାନେ ଫେନ୍ ଲେଖିଲ ଫେନ୍ ଲେଖିଲା। ତାପରେ କାଲି ପୁଣି ଆଉଥରେ ଆସାଇନ୍ ହବ ମୋର।
ଆଚ୍ଛା।
ହୁଁ।
ହଁ ହଁ।
ଟୋଟାଲ ସେଇଟାର କେତେଟା ଆସିଛି ତମକୁ?
ନାଇଁ ମୋର ସେଇ କୋଡିଏଟା ପରେ ଆଉ ତିନିଟା ହିଁ ଆସେ।
ମୋର ଗୋଟେ ଭଉଣୀର ବହୁତ କରିଦେଇଛି ସେଇଟା ମାନେ ସେ ସବୁଠୁ ହାଇଏଷ୍ଟ ଅଛିା ମାନେ ସେ ଟ୍ରାନ୍ସକ୍ରିପ୍ସନ୍ ରେ ପୁରା ଫାଷ୍ଟ ଅଛି। ଟେଷ୍ଟ ସାରିସାରିଲାନି ତାର ଗୋଟେ ପେମେଣ୍ଟ ବି ଆସିବ ସେଇଟାର।
ହୁଁ। ହୁଁ ତମକୁ ଆସିଛି ପେମେଣ୍ଟ?
ନା ନା ମତେ ଜମା ଆସିନି। ତମକୁ?
ନା ମୁଁ କରିନି ମୋ କଲ ଟା ତ ବିଲକୁଲ ବି କରିନି ତିରିଶଟା ମୁଁ
ତମର ମୋର ଫାଷ୍ଟ କଥା ହଉଛେ ନା ଏଟା ସେକଣ୍ଡ ଟାଇମ୍?
ଫାଷ୍ଟ ବୋଧେ
ହଁ ଆଉ ଚାରି ଥର ମିନିମମ୍ କଥା ହେଇପାରିବ।
ତ ମୋ ସହିତ କଥା ହେଇଯିବ ପ୍ଲିଜ।
ହଁ ହଁ ମାନେ ତମେ ମତେ ପାଞ୍ଚ ଥର ଆଉ କଲ କରିପାରିବ।
ପାଞ୍ଚ ଥର
ହଁ ଏବେ ହଁ ଫାଷ୍ଟ ଏବେ ଚାରିଥର ତମେ କରିଦବ। ତାପରେ ଟିକେ ଛାଡି କଲେ ପାଞ୍ଚ ଛଅ ଥର ମିନିମମ୍ କଥା ହେଇପାରିବ ମୋ ସହିତ।
ଆଛା ଓ
କଥା ହେଇଯିବ ଏବେ ମୁଁ ଏବେ କଥା ଖାଇଯାଉଛି ତାପରେ ଝିଅକୁ ଶୁଆଇକି ତମକୁ ମେସେଜ କଲେ କ ଥା ହେଇଯିବା ରେ ରେଗୁଲାର ଥା ହେଇଯିବ ଶାରିଦବ ପୁରା।
ହଉ ହଉ ଧନ୍ୟବାଦ ଧନ୍ୟବାଦ। ମାନେ ଯାହାକୁ କରୁଛି ମେସେଜ ସେ କ ଆଉ ଟିକେ
ହଁ ଏମିତି ହେଲେ ଟିକେ ହଁ ଏମତି ହେଲେ ମୁଁ ଜାଣି ମୋର ସବୁ ସାଢେ ବାରଟା ଗିତେ ସୁଧା ସବୁ କାମ ସରିଯିବ। ସରିଗଲି ମୁଁ ସେଇଥି ପାଇଁ ବାପା ତାପରେ ହଜବେଣ୍ଡ ବି ପଳଉଛନ୍ତି। ଖାଇକି ସବୁ ସରିଗଲେ କଲ୍ କରିବା ଆମ ଘରେ ଥିଲାବେଳେ କଣ ପଳେଇ ଆସଛି କାଲି ନା।
ହଁ ହୁଁଁ ବୋଧେ ରଜ ପାଇଁ ଆସିଛ ଆଉ
ନାଇଁ ନାଇଁ ଆମ ଘରେ ଥିଲି ପଳେଇ ଆସି ଆଉ ରଜକୁ ଯାଇପାରିବେିନି ରଜକୁ ଯାଇଥାନ୍ତି ଦେହ ଖରାପ ହେଲା ପୁଣି ପଳେଇଥିଲି। ଆଉ ଅଛି କର ଏବେ ହେଲେ ମୁ କଥା ହେଇପାରିବି। ଝିଏ ଶୋଇ ପଡିବ ଅଧଘଣ୍ଟା ଭିତରେ
ଶାଶୁଘର ଜଏଣ୍ଟ ଫାମିଲି ନା
ନାଇଁ ନାଇଁ ଜଣେ ମୁ ଗୋଟେ ବିାଇତ ହ ତ ହଇରାଣ ସବୁ କରିବାକୁ ପଡୁଛି ନା ଝିଅକୁ ଦେଖିବାକୁ ବି ପଡୁଛି। ସି ବି କରୁଛନ୍ତି କରୁଛନ୍ତି। ସେ ବି କରୁଛୁ କିନ୍ତୁ ଝିଅର ସବୁ କାମ ମତେ କରିବାକୁ ପଡୋଶୀ ହଇରାଣ ହେଇଯାଉଛି ପୁରା ଏଇଠି
ସେଥିପାଇଁ କହିଲେ ସେ ଶୋଇ ପଡିଲେ ଶୋଇ ପଡିଲେମ କଥା ହେଇଯ ମେସେଜ କରିବି କଲ କରିଦବ।
ଜିଅ ଦୁଷ୍ଟ ହୁଏ ନା ସନ୍ତ?
ନାଇଁ ସେତେ ସେମତି ଦୁଷ୍ଟ ନାଇଁ। ଖାଲି ଖାଇଲା ବେଳେ କାନ୍ଦିବଉ ଜମା ଖାଇବନି।ବହୁତ କଷ୍ଟରେ ଖାଏ।ଜବରଦସ୍ତି ଖୁଆଇଲେ ବାନ୍ତି କରିଦବ।
ହୁଁ ଥାନ୍ତି ଛୁଆ ଗୋଟେ ଗୋଟେ
ପିଲାବେଳୁ ସେମ୍ ଛୋଟବେଳୁ ଖାଏନି।
ଆମ ଘରେ ବି ଯେତିକି ଛୁଆ ସବୁ
ଖାଇବା କଥା ହାତ ଖାଉନ ।
ତାକୁ ଟିକେ ଟିକେ ଦିଆସେ ହାତ
ଖାଲି ହଁ ଫୋକଡ଼ା ଫେଙ୍ଗା କରିବ ବ ଜମା ସେ ଖାଇବନି ଖାଇ ଖାଇଲା ବେଳେ ଯ ଏମିତି ଅନଉଥିବ ଯ ଭାବିବ ପିଲାଟା ଖାଇନି ଦେଲା ମ ନା ମୁଣ୍ଡ ଭଲେଇ ଦବ ହଁ ହ ହୁଁ ତମର ସମସ୍ତେ ଖାଇସାରିଲେନି?
ହଁ ଘରେ କି ନାହାନ୍ତି। ମୋ ବଡ ମମିଆଉ ତାଙ୍କ ଝିଅ ପ ଯାଇଛନ୍ତି ଭାର ମୁଁ ଦିଦି ପଳେଇଛି ମୋ ବାବା ବି ନାହାନ୍ତି। ଘରେ ମୁଁ ମମି ବଡ ମମି ବଡ ବାବା
ଆଉ ତମର ଜଏଣ୍ଟ ଫ୍ୟାମିଲି।
ହୁଁ ହୁଁ।
ଆଉ ମୋ ବାପା ଘର ବି ଜାଣିଶାରିଲେଣି। ଆଉ ଆମେ ସେ ଯେତେ କରିଥିବୁ
ସେଠି ଏତେ ବଡ ପରିବାରରୁ ଆସିଲେ ଏଠି ଖା ଖାଁ ଲାଗୁଛି
ହଁ ହଁ ସେ କି ମୋ ଝିଅ ନୁହଁ ମାନେ ମୁଁ ଏକା ରହିଲି ମୁଁ ବର୍ଷେ ଉପରେ ହେଲାଣି ଚାଲିିନି ସେ ଆମ ଘରେ ମନକୁ ଚାଲୁଥିଲା ପୁଣି ଏବେ ଚାଲିଲା ଟିକେ ପୁଣି ପଳେଇଲେ ପୁଣି ରହିଯିବ ଏବେ
ସେ କଣ ହିଁ କରିବ ଏକଲା ଗୋଟେ ଛୁଆ ଟା
ଛୋଟ ଛୋଟ ପିଲା ମୋ ଭାଇ ଦାଦାଙ୍କ ପୁଅ ମାନେ ଛୋଟ ଛୋଟ ନା ତାଙ୍କ ସହିତ ପୁରା ଖେଳିକି ସେ ପୁରା ଇ ହଉ ଆଉ ଏଇଠି କେହି ନାହାନ୍ତି ।
ଘର ପାଖେ ବି କେହି ନାହାନ୍ତି, ଏଇ ହେଇଗଲା ଦଶ ମିନିଟ।
ମୁଁ ମେସେଜ କଲେ ପିବ ହେଲା
ହଉ ହଉ
ଓ ହୋ